ହାଲୋ।
ହଁ କଁ କରୁଥିଲ?
କଣ କରୁଚି ବସିଛି ଆଉ। ଆଉ ଆପଣ?
ହଁ। ଏଇ ବସିକି ପଢୁଥିଲି ଟିକେ ପଢୁଥିଲି। ଟିକେ
ହଁ ଆଜି ମେଘ ମେଘ ପାଗ ଟିକେ କରିଚି ତ ଭଲ ଲାଗୁଚି ବସିଚି ଆଉ।
ଓ ହଁ ଖରା ପଡ଼ୁଚି କଣ?
ହଁ ଏଇପଟେ ଖରା ଟିକେ ଟିକେ ମେଘୁଆ ଟି ଟେ ହଁ ଖାଇସାରିଲିଣି ଖାଇକି ବସିଚି ଆଉ।
ହଁ କଁ କଣ ଖାଇଲ?
ଭାତ ଆ ଶାଗ ଭଜା ଶୋୟାବିନ ବଡ଼ି ଭଜା ସାମ୍ବର ପୋଟଳ ଆଳୁ ତରକାରୀ ଭାତ।
ହଁ ହଁ। ଆ ପରି କିତେ କଥା କାଇହୋଉଛି ତାଲେ
ଆଉ ହଁ ବୋହୁତ ଗୁଡିଏ ତିଆରି ହେଇଥିଲା ଖାଇବା।
ୱାର୍ସ ବଲ
ହାଲୋ। ହଁ ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କ ଘରେ? ହଁ ହଁ ଯାଇଥିଲି ଗୋଟେ ବାହାଘରୁକୁ ତ। ଆସିଲୁଣି ଆଉ। ହାଲୋ।
ନମସ୍କାର
ମୋ କଥା ଶୁଭୁଛି?
ହଁ ଶୁଭାଯାଉଛି ମୁଁ କହିଲି କାହା ବାହାଘରକୁ ଯାଇଥିଲ ସାଙ୍ଗ ର ନା ଏଇ
ଗୋଟେ ଭଉଣୀର ବାହାଘରକୁୁ।
ଓ ହୋ ନିଜ ଭଉଣୀ ନା ଏଇ
ହଁ ମାମୁ ଙ୍କ ଝିଅ ହେବେ ଆଉ।
ହଁ ଓଡିଆ ଘର ନାଇଁ କି?
ହଁ ଆମ ଓଡ଼ିଆ ଘର।
ଭଲ ମଜା କରୁଥିବ ବାହାଘର ବୁଲିଆକୁ। ଘରେ କେତେ ଲୋକ ଆସିଥିବେ ବନ୍ଧୁ ବାନ୍ଧବ ତୁ
ବାହାଘର ରେ ହଁ ବନ୍ଧୁବାନ୍ଧବ କେତେ ନୀତିକାନ୍ତି କେତେ ପରମ୍ପରା ସବୁ ଆଉ। ଅଛି ସବୁ ନୀତିନିୟମ ସବୁ କରନ୍ତି। ହଁ ହୁଁ। ଭାଇ ଭଉଣୀ ମାନେ ଅଲଗା ପ୍ରକାର ଆଉ।
ହେଇଟା ନା
ହାଲୋ।
ଏଇ ସବୁ ବେଳେ ଚାଲେଇ
ହଁ। ହଁ।
କଣ ସବୁ କଲ ବାହାଘରରେ?
ଆଁ ବାହାଘ ବାହାଘରରେ ତ ବହୁତ ଗୁଡ଼ାଏ ନୀତି ନିୟମ ଅଛି ଯେମିତିକି ଦେଖିବେ ବାହାଘର ପୂର୍ବଦିନ ମାଇଁ ମାନେ ଉ ଝିଅ ଅ ଭାଉଜମାନେ ହୁଅନ୍ତୁ ମାଇଁ ମାନେ ସବୁ ମଙ୍ଗନ ହାଣ୍ଡି ବସାନ୍ତି ସେଠି ବିଭିନ୍ନ ପ୍ରକାର ଶସ୍ୟ ଥାଏ ଯେମିତିକି ଅରୁଆ ଚାଉଳଠୁ ଆରମ୍ଭ କରି ଧାନ ମୁଗ ବିରି ସବୁ ଏଠା ଠାକୁରଙ୍କ ପାଖରେ ବସାଯାଏ ଆଉ ଆଁ ପୁଅ ହେଉ କି ଝିଅ ହେଉ ଯେ ଯାହାର ବି ବାହାଘର ହେଉଥାଏ ତାର ଯାହା ଯାହା ଜିନିଷ ପତ୍ର ସବୁ ଅଛି ମାନେ ବାହାଘରେ ବ୍ୟବହାର କରିବେ ଯେମିତିକି ଶାଢ଼ୀ ଚୁଡ଼ି ଏଗୁଡ଼ାକ ସବୁ ଯାକ ଆମ ଗ୍ରାମ ଦେବ ପିଠେ ଯାହା ଯ ଗ୍ରାମ ଦେବତୀ ଯାହା ଥାଆନ୍ତି ତହାର ଅଲଗା ସ ସବୁ ସବୁ ଗାଁରେ ସବୁ ପ୍ରକାର ସବୁ ଅଲଗା ଥାଆନ୍ତି। ସେଠି ସବୁ ଆ ନେଇକି ଝିଅ ହଉ କି ପୁଅ ହଉ ଯାହା ପିନ୍ଧିବେ ତାହା ସବୁ ଠାକୁରଙ୍କ ପାଖରେ ଦେଖେଇକି ଆସନ୍ତି ସବୁ।
ହଁ ହଁ ଆମ ପେଟେ ବି ସେମତି କରନ୍ତି ମାନେ ସେଇ ବାହାଘର ପୂର୍ବ ରାତିରେ ସନ୍ଧ୍ୟା ବେଳେ ସବୁ ସ୍ତ୍ରୀ ଲୋକ ମାନେ ମଳି ହେଇକି ଯାଆନ୍ତି ସବୁ ଜିନିଷ ବି ହଁ ନେଇକି ଯାଆନ୍ତି। ଠାକୁରଙ୍କ ର ପୂଜା କରି କରିକି ଆସନ୍ତି ତା ସହିତ ତା ବାସି ଦିନ ଯୋଉ ଗାଧେଇବ ସେଥିପାଇଁ ଯୋଉ ପାଣି ବି ଗୋଟେ ନେଇକି ଆନ୍ତି ଠାକୁରଙ୍କ ପାଣି ସେ ମନ୍ଦିରରୁ ବୋଧେ
ହଁ। ଏପଟେ ବି ନେଇକି ଆସନ୍ତି ସେମିତି ନେଇକି ଆସ ଉଁ ଯାହା ହଁ। ହଁ ଯାହା ଯାହା ପିନ୍ଧିବେ ଠାକୁରାଣୀଙ୍କୁ ଆଗ ଦେଖା ହୁଏ। ମାଙ୍କ ଆଶୀର୍ବାଦ ନେଇକି ଆସିଲେ
ଶୁଣେ ଯେତେବଳେ
ହଁ। ତାପରେ ସବୁ ମେହେନ୍ଦୀ ବି ଲଗାନ୍ତି ସବୁ ଏମିତି ଆଉ।
ହଁ ହଁ ମେହେନ୍ଦୀ ଲଗାନ୍ତି ନାଇକି ଏଗୋଟେ ପରମ୍ପରା
ହଁ। ହଁ ପରମ୍ପରା ଅଛି ମେହେନ୍ଦୀ ବି ଲଗେଇବାର।
ମୁଁ ବି ଏଇଠି ଦେଖିଛି ଏଠି ତ ତାଙ୍କର ଆ ମାନେ କେବେ ହେଲେ ଯାଇନି କିନ୍ତୁ ଏଇ ଗୋଟେ ଜୋଡେ ଯୋଉ ନିଜର ଦେଖିଛି ମେହେନ୍ଦୀ ତା ପୂର୍ବ ଦିନ ରାତିରେ ସବୁ ସାଙ୍ଗ ହେଇକି ଜଣଙ୍କୁ ସେ ଲଗେଇ ଦିଅନ୍ତି ନହଲେ ଘରେ ବି ଦିଅନ୍ତି। ସମସ୍ତେ ପୁରାତ ଫୁଲ କରି ଲଗାନ୍ତି।
ହଁ ନିହାତି। ଏବ୍
ଯାହା ଲେଖିବ
ହଁ ଖାଇ ଖାଇଆ ପି
ସିଏ ସିନା ଗୋଟେ ଭିତ୍ତି କାନ୍ତି କିନ୍ତୁ ଏ ରିଡି କାନ୍ତି ପଛରେ ମୋର ବହୁତ ସାରା ବୈଜ୍ଞାନିକ ଗୁଣ। ଯେନ୍ତିକି ଆମେ କହୁଛେ ନାଇଁ ହେନ୍ତି ସାଧାରଣତଃ ଦେଖେଇ ଖରାଦିନେ ମେହେ ଲଗେଇଲେ, ଆମର ଟିକେ ଦେହର ଉଷ୍ଣତା କମିଥାଏ। ତ ବାହାଘର ସମୟରେ ଯେହେତୁ ଆମେ କଣ କହୁଛେ ନା, ଝିଅ ହଉ କି କି ପୁଅ ହଉ, ଅଖିଆ ଅପିଆ ଥାଆନ୍ତି ନା। ତାଙ୍କର ସାଧାରଣ ପେଟ ଟ ଗରମ ହବାର ମାନେ ଥାଏ ବେ ସମ୍ଭାବନା। ସେଥିପାଇଁ ସେଟା ଲଗେଇଲେ ବି ଦେହର ତାପମାତ୍ରା ବି କମ ରୁହେ। ସିଏ ବି ଗୋଟେ ପ୍ରକାର ସାହାଯ୍ୟ ହୁଏ।
ହଁ ନିହାତି ପୂର୍ବୁରୁ। ଆମେ ଯେମିତି ବି ଦେଖିଛେ କି, ଯେ-ଯେକୌଣସି ବି ଉଁ ଓଡ଼ିଆ ଘରେ ଯାହା ନୀତିକାନ୍ତି ହଉ ଯାହା ବି ପରମ୍ପରା ଥାଏ କି, ଯେ ନିହାତି ବୈଜ୍ଞାନିକ କାରଣରୁ ବି ସହିତ ତାର ସାମଞ୍ଜସ୍ୟ ଥାଏ। ସେଇଭଳିଆ କଥା ଆଉ।
ଯାହା କରୁଥିନି ସବୁ, କଣ କଣ କଲ?
ଉଁ-ହୁଁ-ହୁଁ-ଉଁ ବାହାଘର ଦିନ ତ ଫୁଲ ମସ୍ତି ଆଉ।
ଆମର ସଜବାଜ ହବା ନିହାତି ଦରକାର ଆଉ।
ସାଜ୍ ସାଜସଜ୍ଜାଠୁ ଆରମ୍ଭ କରିକି ସବୁ ଜିନିଷ। ଖିଆପିଆ, ଭୋଜିଭାତ ଆରମ୍ଭ କରିକି ସବୁ
ହୁଏ। ବାହାଘର ଦିନଟା ସକାଳୁ ମାନେ କହିଆକୁ ଗଲେ କେବଳ ବ୍ୟସ୍ତ ରୁହନ୍ତି ବଲେ ଝିଅ ବାପ, ତାଙ୍କ ଘର ଲୋକ ଟିକେ ବ୍ୟସ୍ତ ରୁହନ୍ତି। ବନ୍ଧୁବାନ୍ଧବଙ୍କ ପାଇଁ ଗୋଟେ ଉତ୍ସବକ। ମାନେ ଘର ମାନେ ଏଇଟା ତ ଗୋଟେ କହିଆକୁ ଗଲେ ଉତ୍ସ ଉତ୍ସବ ସମୂହ। ମାନେ ସ ହେ ସମାନ। ଏତେ ଲୋକବାକ ଆସିଥାନ୍ତି
ସମୟ ସେମିତି ସେମିତି ତ କିଏ କାହା ଘରକୁ ଯାଇପାରନ୍ତିନି କି ଆସିପାରନ୍ତି ସମସ୍ତେ ନିଜ ନିଜ କର୍ମରେ ବ୍ୟସ୍ତ ଏମିତି ଭୋଜି କାର୍ଯ୍ୟ ପଡ଼ିଲେ ହିଁ ସମସ୍ତେ ଏକାଠି ହୁଅନ୍ତି ବନ୍ଧୁବାନ୍ଧବ ସମସ୍ତେ
ସମସ୍ତେ ସହିତ ଟିକେ ଦେଖା ବି ହେଇଯାଏ।
ହଁ ନିହାତି।
ବାହାଘର ଗୋଟେ ଆମର ଅଛି ଭଲ ଜିନିଷ ଯେମିତି ଗୋଟେ ହେଲା ସିନ୍ଦୁର ଦାନ ଆଉ ଗୋଟେ ହେଲା କନ୍ୟା ଦାନ। ଟିକେ ଭାବ ବହୁଳ ର ସେଟ ଗୋଟେ ଭାବ ନାହିଁ ଯୋଉ ପିଲାକୁ ମାନେ ପିଲା ଦିନ ବଡ କରିଥାଏ ଆଉ ଛୋଟ ଗୋଟେ ଦିନ ଏମତି ଆସେ ଅନ୍ୟ ଜଣଙ୍କୁ ଅନ୍ୟ ଜଣଙ୍କ ହାତରେ ଦିଏ ଭଲ ମନ୍ଦ ଆଜିଟା ତୁମେ ଆଉ ବୁଝିବ ବୋଲି ସେଇ ପ୍ରକାର ପଇସା ସେଇ ଯୋଉ ଜିନିଷ ଦେଖ ଜାଣିପାରୁଛି ମୁଁ ଯାହା କହିଛନ୍ତି ପୁରା କାନ୍ଦ ମାଡ଼ିବ।
ଆଚ୍ଛା
ଏତେ ଧୀରେ ର ମାନେ ଏତେ
ହୁଁ
ଫୁଣି ନୂଆ ଦିନକି ଘରେ ରହିବା ତାକୁ ପୁଣି ନିଜର କରିବା
ବହୁତ ହଁ ମୋର ଝିଅ ପକ୍ଷେ ବହୁତ ମାନେ କଷ୍ଟ କହିବାକୁ ଗଲେ ତ ସେଇ ସହିବା ଶକ୍ତିଟା ଭଗବାନ ଝିଅକୁ ଦେଇଥାନ୍ତି ବୋଲି ଝିଅ ସବୁବେଳେ ପର ଘରକୁ ଯାଏ।
ମୁଁ ସେଥିପାଇଁ ବା କୁହାଯାଇଛି କନ୍ୟା ବା ଦୁହି କନ୍ୟା ଦୁହିତା। ମାନେ ଗୋଟେ ଝିଅ ଦୁଇଟା କୂଳକୁ ହିଁ ଭଲ ହୋଇଥାଏ।
ହଁ
ଆଉ କଣ ଟା ରହିଲା
ଫୁଲୁ ମସ୍ତି ହେଲା ବାହାଘରରେ ବରଯାତ୍ରୀ ଆସିଲେ ଚର୍ଚ୍ଚା ହେଲା ନାଚ ଗୀତ ହେଲା ଏଭଳିଆ ସବୁ ହଁ। ହଁ ହଁ।
ହଁ ହଁ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
ନାଆ
ନାଇଁ ସମସ୍ତ ଫ୍ୟାମିଲି ମୋର କିଛିମାନେ ଆସିଥାନ୍ତି ତାକେ ନହଲେ ତାଙ୍କର ମାନେ ଜୀବନର ମଜା ତାଙ୍କୁ, ଲାଗେ
ନାଇଁ, ଏଇ ଭଳିଆ ସବୁ ଖୁସିରେ ସମସ୍ତେ ଭୋଜିଭାତ ଖାଇକି ଆସିଲୁ ଆଉ କଣ?
ହଉ ମୁଁ କଣ କରୁଛ ତୁ?
ହ୍ୟାଲୋ